ହ ନମସ୍କାର କିଏ ରାଜେଶ?
ଆଜ୍ଞା ହଁ ହଁ ମୁଁ ରାଜେଶ କହୁଛି ବା।
ଆଚ୍ଛା କେମ୍ ହଁ ମୁଁ ଭଲ ଅଛି। ତମେ କେମିତି ଅଛ?
ଭାଇ ବଢିଆ। ଆଉ ଏତେ ଦିନ ପରେ କେମତି ମନେ ପଡିଲା କୁହ?
ମନ ପଇଲା ମୁଁ ଆଉ-ଉ-ଉ-ଉ ଶୋଇଥିଲି ତ ମୁଁ କହିଲି ଦେଖାଯାଉ ଏତେ ଦିନ ହେଲାଇ ଏତେ ପୁରୁଣା ସାଙ୍ଗ ରାଜେଶ ତାଙ୍କ ଦି ଟେ କଲ୍ କରିଦିଏ। କଥା ହେଇଯିବା କେମିତି ଅଛନ୍ତି କଣ କରହୁଛନ୍ତି?
କହୁଥିଲି ଏ ଦିନ୍ ହେଲାଣି ଭାଇନା କେମିତି କଲ୍ କରିନାହାନ୍ତି।
ମନେ ପକଉଥିଲ ନା, ଆଛା ହେ ଭାଇ ମୁଁ ଆଉ କଣ କରିବି ସିଏ ପୋନ ଫାନ୍ ଥିଲା ସେ ସବୁ ଭାଙ୍ଗି ଭୁଙ୍ଗି ଗଲା। ଆ-ଆ-ଉ ପଇସା ପତ୍ର ସଞ୍ଚୟ କରୁଥିଲି।
ଆଚ୍ଛା ଆଉ ପୁଅ ଝିଅ ସ କେମିତି ସବୁ ଅଛନ୍ତି?
ପୁଅ ଝିଅ ତ ଭଲ ଅଛନ୍ତି ଏଇନା ବେଟର ଅଛନ୍ତି ଏଇନା ଆଉ। ଗାଁରେ ରହିଲେ ଆମେ ତ ଏଇଠି ରହିଲି ଆଉ।
ଭାଉଜ?
ଭାଉଜ ଏ ଗାଁ ର ଅଛନ୍ତି ମୁଁ ଏପଟେ ଏପଟେ ରହୁଛି ଭଡା ନେଇକି ରହୁଛି ଆଉ କଣ କରିବି।
ହୁଁ ହୁଁ ହୁଁ ଆଉ କେମିତି କଣ ହଁ ଏଇନା ଟିକେ ଜଳଖିଆ ଚୁଡ଼ାମୁଢି ଟିକେ ଖାଇବା କଥା ଆଉ।
ଚୁଡ଼ାମୁଢ଼ି ନା?
ବର୍ଷା ବି କଣ ଆଇଲାଣି ଏଆଡୁ ପୁରା।
ସେ ତ ଆମର ବି ଏପଟେ ପୁରା ଘାଉଁରେ ଲାଇ ବୋଧେ ଆଜି କାଚିବ ରାତି ସାରା। ପୁରା ଶାନ୍ତିରେ ନିଦ ହଉ। ଆଉ ସେପଟେ ସମସ୍ତେ ଘରେ ଭଲ ଭଲ ଅଛନ୍ତି।
ହୁଁ ହୁଁ।
ଆଉ
ଏଇ ଜର ଟିକେ ହେଇଯାଇଥିଲା ମତେ ବାକି ଆଉ ସବୁ ଠିକ ଅଛି। ଏଁ ଜର ଏଇ ଟିକେ ଥଣ୍ଡା ପାଣି ଥଣ୍ଡା ପାଣି ଟିକେ ପିଇ ଦେଇଥିଲ ଟ ଏଇଥିପାଇଁ ଜର ହେଇ ଧରି ଦେଇଥିଲା ଭାଇରାଲ ଟିକେ ଆଉ।
ବଟିକା ଫଟିକା ମେଡିସିନ ଫେଡିସିନ ଖାଇଲ।
ହୁଁ ହୁଁ ହୁଁ।
ବଢିଆ ବଢିଆ। ଆଛା ହଉ ହଁ ସିଜନ ଫିଜନ ତ ଚେଞ୍ଜ ହୁନ୍ତି ଆଉ।
ହୁଁ ତାପରେ ଏ ବର୍ଷା ବି ହଉଛି ନା ଏ ଯୋଉ ବର୍ଷା ହଉନି କି ଡେଲି ଡେଲି
ହୁଁ ହୁଁ ଆଉ ଖିଆ ପିଆ ସବୁ ସବୁ ଠିକ୍ ଠାକ୍ କରୁଥିବ ନହେଲେ ଆହୁରି ଦିହ ହାତ ଆହୁରି ଖରାପ ହେବ ମେଡ଼ିସିନ ଫେଡ଼ିସିନ ଖାଉଥିବ।
ହଁ ନା ଆଉ ବୟସ ହେଲାଣି ଆଉ ଖିଆ ପିଆ ଟିକେ ମାନେ ଦେହକୁ ଜଗିବା କଥା ଆଉ କଣ ଅଛି କହିଲ।
ଆଛା ଆଛା ଆଉ ତମର ସେ ଗାଡି ବିକିଦେଲ।
ଗାଡିଟା ଏଇ ଯୋଉ ଅଲ୍ଟୋଟା
ହୁଁ।
ହଁ ଅଲ୍ଟୋଟା ଆସିଲା ପନ୍ଦର ବର୍ଷ ଉପରେ ହେଲାଣି ନା ତାର ଆଉ ମାନେ ତାକୁ ରେନ୍ୟୁ କରିବାକୁ ହେଲେ ଦି ତିି ଲକ୍ଷ ଟଙ୍କା ପଡୁଥିଲା। ସେତିକିଣା ନୂଆ ଗାଡି ହେଇଯିବ ମୁଁ କହିଲି ତାକୁ ବିକିଦେବି କଣ କରିବି। ବୟସ ହେଲାଣି ଗୋଟେ ସ୍କୁଟିଟା ଅଛି ଏଇ ସ୍କୁଟିଟା ଅଛି ସ୍କୁଟିଟା ନେଇକି ଯାଉଛି ଆଉ କଣ ତାକୁ ଗାଡ଼ି କରିକି କହୁ ପୁଅ ଝିଅଙ୍କର ତାଙ୍କର ଗାଡି ଅଛି ମୁ
ଓ ହୋ। ତାମାନେେ ଗାଡି ଟା ତମେ ରଖିଥିଲ ଆଉ ଏତେ ଦିନ ପଡିକି ରହିଲା ତ କେତେରେ କଣ ତାକୁ ବିକିଲ ଗାଡିକି।
ସେଟା କେତେ ଲକ୍ଷେ ଷାଠିଏ ଖଣ୍ଡରେ ବିକ୍ରି ହେଇଗଲା। ପୁରୁଣା ଗାଡି ଏତେ ଟଙ୍କା କଣ ପଡିବ ସେ ସେଇ ଲକ୍ଷେ ସାଠିଏ ବହୁତ ତା ପାଇଁ।
ବହୁତ ବହୁତ ରେ ବିକିଛ ବଢିଆ ଭାଇ ବଢିଆ। କୋଉଥିରେ ମାନେ ଡାଇରେକ୍ଟ ମାନେ ଡାଇରେକ୍ଟ ଅଫଲାଇନ ଦେଲ ନା ଏମିତି ମାନେ ଇଏ କ୍ୟାସରେ ଦେଇଥିଲ।
ନାଇଁ ନାଇଁ ଓଏଲ୍ ଏକ୍ସରେ ବିକିଦେଲି ସିଏ ଆସିଲା କ୍ୟାସ୍ ପେମେଣ୍ଟ କଲା ଗଲା।
କ୍ୟାସ୍ ପେମେଣ୍ଟ କଲେ ନା।
ଓ ହୋ।
ଆଚ୍ଛା ଆଚ୍ଛା
ହୁଁ।
ଆଉ କଣ ଦିହ ଫିହ ସବୁ ଯତ୍ନ ନଉଥିବ ଇଏ ବର୍ଷା ବର୍ଷା ସିଜିନ ଆଇଲାଣି ତ ପବନ ଫବନ ଯୋଉଭଳିଆ ହଉଛି କୁହନି କୁହନି କେତେବେଳେ କାହାକୁ ନାଇଁ କାହାକୁ ଟେକି ଟାକି ନେଇ ପଳେଇବ।
ମୁଁ ଭାବୁଛି ଏ ଯୋଉ ଦେଢ ଲକ୍ଷ ଟଙ୍କା ଅଛି ନା।
ଆଚ୍ଛା
ଗୋଟେ ଭଲ କଣ କହିଲ?
ହୁଁ
ଗୋଟେ ଭଲ ଗୋଟେ କଣ କିଲ ଇଲେକ୍ଟ୍ରିକ୍ ସ୍କୁଟିରେ କିଣିଦେବି ଆଉ ପେଟ୍ରୋଲ ପ ପେଟ୍ରୋଲ ଦର ଦେଖିଲାଣି ଶହେ ଦଶ ଶହେ ପାଞ୍ଚ ଏମତି।
ହଁ ଭାଇ ଇଏ ପେଟ୍ରୋଲର ଯେତିକି ରେଟ୍ ହେଲାଣି ସତରେ ଆମକୁ ବିକି ଛାଡିବ ମୋଦି ସରକାର ଜିନ୍ଦାବାଦ।
ହୁଁ ଭାବୁଛି ଗୋଟେ ଭଲ ଗୋଟେ ଗାଡି ଇଲେକ୍ଟ୍ରିକ ଗାଡିଟେ କିଣିଦେଲେ ଏଇ ଟିକେ ପାଖାପାଖି ତ ମୋର ବ ବୟସ ହେଲାଣି କୁଆଡେ ଦୂର ବାଟ ଏଇ ପାଖାପାଖି ଟିକେ ଯିବା ପାଇଁ ଭଲ ଲାଗିବ।
ଅ ହ। ସେଇଆ ମୁଁ ଭାବୁଛି ସେମିତି ସେ ପିଲାଛୁଆ ପାଠ ପଢାପଢି କରିବେ କଲେଜ ଫଲେଜ ଯିବେ ତାଙ୍କ ପାଇଁ ବି ଗୋଟେ କିଣିଦେଲା ହୁଅନ୍ତା। କିନ୍ତୁ ପଇସା ପତ୍ର ସର୍ଟେଜ ତ ଜାଣୁଥିବ?
ପଇସା ହଁ ପଇସା ହାତ ହ୍ୟାଣ୍ଡ ଟୁ ମାଉଥ ଯାହା କୁହାଯାଏ। ହାତକୁ ଆଇଲେ ପାଟିକୁ ଯାଉଛି।
ଆଉ କଣ କରିବା? ଆମର ସେମିତି ଇଏ ସାର୍ ଜଣେ ରହୁଥିଲେ ସେପଟେ ସେ ସାର୍ ବି ଚାଲିଗଲେ।
ହଁ
ତାଙ୍କଠୁ କିଛିଟା ଧାର ଆଣିଥିଲି ସେ ଚାଲିଗଲା ପରଠୁ ତାଙ୍କ ପଇସା ମୋ ପାଖରେ ଏପର୍ଯ୍ୟନ୍ତ ଅଛି। ଆଉ କଣ କରିବା?
ଆଉ କେବେ ଗୋଟେ ବ୍ୟାଚ ଫିଷ୍ଟ କରୁନ ବ୍ୟାଚ୍ ଫିଷ୍ଟ କରିବା ଚାଲୁନ?
ହଁ ଆମର ତ ଅନେଶତ ମସିହା ବ୍ୟାଟ୍।
କି କେବେ ଚାଲିଯିବା କ ଣ ଠାକୁରଙ୍କ ହାତରେ ଆଉ ଵ୍ୟାଚ୍ ଫିଷ୍ଟ ଗୋଟେ କରିଦେବା ଯେତିକି ଦିନ ଅଛେ? ହାତ ଗୋଡ ଚାଲୁଛି ଗୋଟେ ବ୍ୟାଚ ଫିଷ୍ଟ କରିଦବା। କୋଣାର୍କ ଆଡେ କୋଣାର୍କ ମାରିନ ଡ୍ରାଇଭ୍ ଆଡେ ବୁଝାବୁଝି କର ସାଙ୍ଗମାନଙ୍କୁ ପଚାର ସେ ରାକେଶ ଏ ଯୋଉ ମୁଁ ରା ରାକେଶକୁ ପଚାରୁଛି ରାକେଶ ରାମ ଚିତୁ ଚିତ୍ ଚିକୁ
ଆଚ୍ଛା ମୁଁ ପଚାରୁଛି ବି ମୁଁ ପଚାରୁଛି ତାହେଲେ ବିନେଶ ଦିନେଶ ଗଣେଶ ରମେଶ ସମସ୍ତଙ୍କୁ ପଚାରିଦଉଛି ଆଉ ଯେ ସବୁ ଅଛନ୍ତି ଆଉ
ହଁ ମ ଯେତିିକି ପୁରୁଣା ସାଙ୍ଗମାନେ ତାଙ୍କୁ ପଚାରେ ସବୁ କରିଦବା ଭଲ ଲାଗିବ ଆଉ
ଆଚ୍ଛା ଆରେ ଇଏ ରମାକାନ୍ତର ଗୋଟେ ଝିଅଟା ହେଇଛି।
ହଁ।
ହଁ ବା। ଆରେ ମୁଁ ଜାଣିନଥିଲି ଇଏ ମତେ ଆରେ ମୋ କତିକି କେହି କରନ୍ତିନି କଲ ଏକରେ ତ ମୋ ଫୋନ ସବୁ ଭାଙ୍ଗି ଯାଇଥିଲା। ଇଏ ଯୋଉ ଫୋନ ଏଥିରେ କେହି କରନ୍ତିନି ତ ଭାଇ ମୁଁ ସେଦିନ ଯାଇଥିଲି ଦୋକାନ କୁ ଆମର ସେଇ ସଉଦା ଆଣିବାକୁ ସେଇ ଭାଟରେ ସେ ଦିନା ଦେଖାହେଲା। ଦିନା କହୁଛି ଆରେ ଜାଣିଛୁ ସେ ରମାକାନ୍ତର ଝିଅଟା ହେଇଛି। ମୁଁ ଆରେ କହିଲି ଝିଅଟା ତା ମାନେ ତାର ହେଇଛି।
ହଁ ସେ ଭାରି ମାନେ ଭାରି ମତେ ଯେତେବେଳେ କଲ୍ କରି ଖାଲି ମନଦୁଖ କରେ ଭାରି ଖୁସି ହଉଥିବ ଆଉ
ହଁ, ହଉ ଭଲ ହେଲା ଝିଅଟା ହେଲା।
ଆଉ ଆଶୀର୍ବାଦ ଦେଲେ ଯାହା ହଉ ଭଗବାନଙ୍କ କୃପା ଅଛି ତା ଉପରେ।
ହଁ ହଉ ତା ଝିଅ ଭଲରେ ରହୁ ଠାକୁରଙ୍କ ଦୟାରୁ। ଆମର କଣ ଏପଟେ ହେଇଟି ମେଘ ପୁରା ପୁରି ଘାଉଁରେଇକି ଆଇିଲାଣି ଆଜି ରାତିରେ ଭଲ ନିଦଟେ ହବ।
ହଁ ବର୍ଷା ଟିକେ ପକେଇଲେ କଣ କହିଲ ଥଣ୍ଡା ଟିକେ ପବନ ଲାଗିବ ଥଣ୍ଡା ଲାଗିବ।
ସେଇ କଥା ଇଏ ଯୋଉ ଭଳିଆ ତାତି ହଉଛି କୁହନି କୁହନି ଗରମରେ ପୁରାପରି ମୁଣ୍ଡ ଖାଲି ବିନ୍ଧା ହଉଛି।
ଆଉ ଆଉ ଭାଉଜ କଣ କରୁଛନ୍ତି ଆଜି କଣ ଖାଇବା ହେଇଥିଲା?
ଖାଇବା ତ ଆମେ ତ ଏଇଠି ରହୁଛି ଏକା ମତେ ତ ରୋଷେଇବାସ ଏତେ ଜଣା ନାହିଁ। ଏଇ ହୋଟେଲରୁ ନେଇ ଆସିଥିଲି ଖାଇବାକୁ ଏଇ ହୋଟେଲ ରେଟ ସୁ ଶୁଣିକି ମୁଣ୍ଡ ବିନ୍ଧୁଛି ଯେଏ ଗୋଟେ ସାଧା ମିଲ୍ ଗୋଟେ ଶହେ ଟଙ୍କା କରିସାରିଲେଣି। କଣ ଚଳିବ ଏ ସଂସାରରେ।
ହଁ ଭାଇ ଏ ଭୁବନେଶ୍ୱର ପରିକା ଟିଅରୱାନ ସିଟିରେ ରହିଲେ ମାନେ ତମକୁ ଭାରି ଘା ଣ୍ଟିବେ ସିଏ ଭାରି ଦାମେ
ଆଉ ତାହଲେ କଣ କରିବା ଗୋଟେ କଣ ଗୋଟେ ଭାଇ ସଲ୍ୟୁସନ ଦେ ତମେ କେମିତି କଣ ଚଳୁଛ ପଇସା ଇନକମ କରୁଛ?
ମୁଁ ଭାବୁଛି ଗାଁ କୁ ପଳେଇବି ରହିବି ସେଠି।
ସତରେ ଇଏ ଯୋଉ ଭଳିଆ ପରିସ୍ଥିତି ହେଲାଣି ଏଠି ଚଳି ହବନି ତାପରେ ଆମର ଯୋଉ ଯୋ ଗ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜ୍ଞା।
ତାଙ୍କୁ ବହୁତ ମୋର ବହୁତ ବହୁତ ରେପେକ୍ଟ ଏଇଥୁ ଦଣ୍ଡବତ ମାଇଲିି।
ହଁ ଆଉ କଣ କରିବେ ସିଏ ଜଣେ ଏ ବିଜେଡ଼ି ଥିଲାବେଳେ କେତେ ବଢ଼ିଆ ଚାଲିଥିଲା ନବୀନ ପଟ୍ଟନାୟକ ଏ ବିଜେପି ଯେବେଠୁ ଆଇଲାଣି
କୁହନି, କୁହନି। ଦାରିଦ୍ର୍ୟ ତ ଦୂରର କଥା ମୋ ପୁଅ ଗୋଟେ ବୃତ୍ତି ପାଉଥିଲା ସ୍କଲାରସିପ ତାକୁ ଏ ବର୍ଷ ଦେଲେନି। ତାକୁ ଏ ବର୍ଷ ଦେଲେନି କହୁଛନ୍ତି ଆମେ କେବଳ ଦବୁ ଯୋଉମାନେ ସବୁ ରହିଲେ ନିମ୍ନବର୍ଗ ଜାତି ପଛୁଆ ଜାତି। ସେମାନଙ୍କୁ ଖାଲି ଆମେ ଦବୁ ଆଉ ଇଏ ଜେନେରାଲ ମାନେ ସେମାନେ ଜେନେରାଲ ମାନଙ୍କୁ କିଛି ଦିଆହେବନି। ତାମାନେ ହାଣ୍ଡି କାମୁଡ଼ନ୍ତୁ ବୁଝିଲୁ ତ ଇଏ ଆଉ କଣ କରିବା।
ଏ ଓନଲି ହଇରାଣିଆ ସିଷ୍ଟମ୍ ହଇରାଣିଆ ପାର୍ଟି ଇଏ ଇଏ କିଛି କାମର ପାର୍ଟି ନୁହଁ।
କିଛି କିଛି ନାଇଁ ବା ସିଏ ସ୍କଲାରସିପ ପାଇସାରେ ଟିକେ ନାଁ ଲେଖଉଥିଲୁ କଣ କରୁଥିଲୁ ଅଇନା ତା କଲେଜରେ କେଇନ୍ତି କଣ ନାଁ ଲେଖା ହବ ସିଏ ହେଲାଣିି ମୁଣ୍ଡବିନ୍ଧା।
କାଲି ତ ପୁଅ ମଟନ ପଠେଇ ଦେଇଥିଲା କହିଲା ବାପା ମଟନ ଟିକେ
କାଇଁ ସେ କଥା କହୁଛ ଏଇଠୁ ଏଇନା ପାଟିରୁ ଲାଳ ଗଳିଲାଣି ମଟନ କଥା। କୋଉଠୁ ମୁଁ ମାସେ ଦିଇ ମାସ ହବ ମୋ ପାଟିରେ ଆଇଁଷ ଟିକେ ବାଜିନି। ପଇସା ପତ୍ର ନାହିଁ ଏଇ ସାଧା ଫାଦା ଖାଇଦିଏ। ନା ମ ସେ କଥା ନାଇଁ ହେ ପଇସା ପତ୍ର ମ୍ୟାଟରରେ ଟିକେ ନାକୁ କଂଜୁସ ହେଇଯାଉଛୁ ଆଉ।
ପ ଆଜି ଅଛି କାଲି ଅଛି ଯେ କାଲି ନାହିଁ। ଯେତେ ଦିନ ଅଛ ଟିକେ ପଇସା ପତ୍ର ଦେଖ ଯେତିକି ହଉଛି ଏଞୟ କରିଦିଅ। ବୁଝିପାରୁଛୁ ଯେତିକି ଅଛି ଭ ଖୁସି ରୁହ ଭଗବାନଙ୍କୁ ଡ଼ାକ ବା ଟିକେ ଭଲ ଭଲ ଦେଖ ଖାଇବା ପିଇଆ କର ଯେ ଦେହର ଯତ୍ନ ନିଅ ଆଉ କଣ ଯେ ଏତିକି ଯେତିକି ବଶ୍ କିଏ ପଇସା ନେଇକି ସ୍ଵର୍ଗକୁ ଯାଉଛି ଶୁଣୁନାହାନ୍ତି ଏଇ ପଇସା ନେଇ ନେଇକି ସ୍ୱର୍ଗକୁ ଯାଉଛିକି ଯେତିକି ପଇସା ଅଛି ଯେତିକି ଇନକମ୍ କରୁଛି ସେତିକିରେ ଟିକେ ଖୁସିରେ ଚଳ ସେତିକି ଭଲ।
ଦେହ ମୁଣ୍ଡ କଣ ହେଲାଣି ମୋ ସାଙ୍ଗ ତ ଏଇଠି ମରିଆ ମରିଆ ହେଲାଣି ଯେ ତା ପାଟିରେ ଗୋଟେ କଣ ଗୋଟେ ଉଠିଛି କୁହନି କୁହନି ହଁ ନା ନା ତା ନା ମାନ୍ ଯେ ଜୀବନ କାଣ୍ଡି
ହଁ ହଁ ହଁ ବା କାଲି ମତେ କଲ କରିକି କହୁଛି କଣ
ହଁ।
କାଲି ମତେ କଲ କରିକି କହୁଛି ଆଉ ମୋ ବେକ କଣ ଫୁଲିଲାଣି ଆଉ କଣ ହେବି ମରି
ଆରେ ତମକୁ ହସ ଲାଗୁଛି ତାର ଯୋଉ ଭଳିଆ ହେଇଛି କୁହନି କୁହନି।
ହଁ ବା ସେଇ ଭାରି ଖାଲି ସମ ଚିକ ଖାଲି ହସ୍ପିଟାଲ ହସ୍ପିଟାଲ ଦୌଉଡୁଚି ଖାଲି ଲକ୍ଷ ଲକ୍ଷ ତାର ଖର୍ଚ୍ଚ ହେଇଯାଉଚି
ସେଇ ବା ନାଇଁ ତାର ଗୋଟେ ଦୃଷ୍ଟିରୁ ଭଲ କଣ ଜାଣିଛ ତାର ଗୋଟେ ଦୃଷ୍ଟିରୁ ଭଲ ତାଙ୍କର ଆୟୁଷ୍ମାନ କାର୍ଡରେ ଅଛି।
ଓହୋ ବି ଏସ୍ କେ ୱାଇ ବି ଥିବ ମତେ କହୁଥିଲା।
ହଁ ତାଙ୍କର ବଢିଆ ସବୁ ଅଛି ଆରେ ମୁଁ ଜାଣିନଥିଲି
ମଲେ ମାନେ ସିଧା ସ୍ବର୍ଗ ଆମର କିଛି ହେଲା ମାନେ ଆମେ ସ୍ୱର୍ଗକୁ ଜିଆ ଆମର କିଛି ମୋର ଏକ ବି ଏସ କେ ୱାଈ ନାହିଁ କି ଆଶ୍ ଆୟୁଷ୍ମାନ ନାଇଁ ମୁଁ ଗରିବ ଲୋକ ଆଉ।
ଯାହା ହେଲେ ମାନେ ସିଧା ଫଟ।
ହୁଁ ହୁଁ ହୁଁ।
ଆଉ କଣ ଆଉ କହିବା ମୁଁ ଜାଣିନଥିଲି ତାର ଏତେ କିଛି ହେଇଛି ବୋଲି ତାର ସେଇ ଯୋଉ ମତେ ତା ଆଡୁ ଫୋନ କଲା ମୁଁ କହିଲି ଆସୁଛ ଭାଇ? କେତେ ଦିନି ପରେ ମତେ ଫୋନ କଲେ ଦିନେ ନାହିଁ କାଳେ ନାହିଁ ଗମହା ପୁନେଇଁ ରେ ନାଇଁ ନାଇଁ। ହେଲା ଶୁଣ ତାପରେ ମୁଁ କଥା ହେଲି ହଁ। ତାକୁ ମୁଁ କହିସାରେ କହିସାରେ ଶୁଣ ଫୋନ କଲେ ମୁଁ କହିଲି ଆରେ କାଣ୍ଡିଆବୁ ଆପଣ କଣ ଏତ ତେ ଦିନି ପରେ ଫୋନ କଲେ ହେଲା ନା କହୁ ଛନ୍ତି ଆଉ କଣ ମୁଁ ଆଉ ବଞ୍ଚିବି ମୋର ଯୋଉ ଭଳିଆ ହେଲାଣି ତ ମୋର ଫଟୋ ହବା ସିଚୁଏସନ ହେଲା ଆସିକି ଟିକେ ଫୁଲମାଳ ଚଢେଇକି ଗଲେ ଭଲହଅନ୍ତା। ମୁଁ ଆଉ କଣ କହିବି। ହଁ ମତେ ତ ହସ ଲାଗିଲା ମୁଁ ଆଉ କଣ କରିବି ଆଉ ଏମିତିଆ କଥାବାର୍ତ୍ତା ଶୁଣିଲା ବେଳକୁ ଯେହେତୁ ସାଙ୍ଗଠଟା ଦୁଃଖ ତ ଲାଗୁଥାଏ କିନ୍ତୁ ତାଙ୍କ କଥା ଶୁଣିଲା ବେଳକୁ ଅଧିକ ହସ ଲାଗୁଥାଏ।
ଆଜ୍ଞା ହଁ।
ଆଉ ଖିଆପିଆ କଲଣି?
କି ଆଉ ଦେଖ ଓ ମୁଁ ଭାବଛି ପୁରୀ ଫୁରୀ ଟିକେ ଯିଆ ଆର ସପ୍ତାହ ଆଡେ ରବିବାର ଆଡେ ଦେଖିକି। ପୁରୀ ଯିିବା ରହିବା ପୁଅକୁ କହିଚି ପୁଅ ସବୁ ବୁକିଙ୍ଗ୍ ଫୁକିଙ୍ଗ୍ କରିଦବ। ଆଉ ଆମେ ଯିିବା ଦି ଣ୍ଡେ ରହିକି ଆସିବା ଦିଇଜଣ।
ଓ ହୋଉ ନାଇଁ ମୁଁ ବ୍ୟସ୍ତ ଫ୍ୟସ୍ତ କିଛି ନାହିଁ ମୁଁ ଭଲ ଅଛି।
କିଛି ପଡ଼ିବନି ହାତରୁ ପୁଅ କହିଚି ବୁିକିଙ୍ଗ୍ ବାକିଙ୍ଗ୍ କରିଦବା ଆମେ ଯିବା ବୁଲିକି ଆସିବା ଦି ଦିନି ଖଣ୍ଡେ ରହିକି ଆସିଆ। ରାତିରେ ଟିକେ ବଡ଼ ସିଙ୍ଗାର ବେଷ ଦେଖିବା ଉ ଅଭଡ଼ା ଟିକେ ଖାଇଆ ରହିକି ଆସି ବିଚ୍ ଫିଚ୍ ଟିକେ ବୁଲିକି ଯିଆ। ଭାଉଜ ଫାଉଜଙ୍କୁ ଧରିକି ଯିଆ ସମସ୍ତେ ବୁଲିକି ଯିବା
ନା ମ ଫ୍ୟାମିଲି ଧରି ଗଲେ ଆଉ କଣ ସେଠି ଭଲ ଲାଗିବ। ଆରେ ପର୍ସା ପକେଇା ଆରେ ମୁଁ ଯାଏଁ ଯାଏଁ ଯାଏଁ ଯାଏଁ ତୋଳିକି ଆସେ ରଇଥା ମୁଁ ଫୋ
ଆଜ୍ଞା ଆଜ୍ଞା ହୋଉ ହୋଉ ଆପଣ ଯାଆନ୍ତୁ। ମୁଁ ବି ଯାଉଚି ଭାଉଜ ଡାକିଲେଣିି କଣ ହଁ ଯାଉଚି।